ଆଜ୍ଞା।
କଣ କରୁଚ?
ଏଇଠି ଯା ବସିଚୁ ଆଉ ବିଲକୁ ଯାଇଥିଲୁ ବିଲରୁ ଆସି ବସିଚୁ ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ବାପା ବୋଉ ପିଲା ଛୁଆ ସବୁ ଭଲ ଆଉ।
ଓହୋ ଛୋଟ ଛୁଆ ଘରେ ଅଛନ୍ତି?
ଆଜ୍ଞା।
ଆଉ ଛୋଟ ଛୁଆକୁ ନେଇକି ଏବେ କେବେ ଯାଇଥିଲ ବୁଲିବା ପାଇଁ କୋଉଠି କି?
ହଣ ଏବେ ଯାଇଥିଲୁ ସେ ସାଇ ମନ୍ଦିର, କପିଳାସ। ଆଉ ବୁଦ୍ଧେଶ୍ୱର ମନ୍ଦିର ବୁଲି ବୁଲାକି ଆସିଲୁ ଆଉ।
ଇଏ ସବୁ ତମ ପାଖ ଏରିଆ।
ହଁ ଆମ ଏଠୁ ହଁ ପାଖ ଏରିଆ ଆଉ ଆ ଦଶ କିଲୋମିଟର ହବ ଆଉ।
ଆଉ ହଉଚି ଘରେ ସମସ୍ତଙ୍କ ଦେହ ପା ଭଲ।
ଆଜ୍ଞା ଭଲ ସବୁ ଅଛି ଆଉ। ସିଜନ୍ ତ ଚେଞ୍ଜ ହଉଚି ଆଉ ଥଣ୍ଡା ଫଣ୍ଡା ଦିନ ଆସିଲାଣି।
ହ ଆଉ ଏବେ ରଜ ଯାଇଥିଲା କେମତି ରଜ ସମସ୍ତେ ପାଳନ କଲେ ତମ ଘର ଲୋକ କେମିତି ପାଳନ କଲେ।
ରଜ ତ ଗାଁରେ ହଉଥିଲା ରଜ ପର୍ବ ହଉଥିଲା। ଏଇ ରଜରେ ସବୁ ତ ହଉଥିଲା ରଜ ପର୍ବକୁ ଆସିଥିଲେ ସବୁ। ଦେଇ ଫି ଆସିଥିଲେ ଝିଅ ପିଲା ଛୁଆ ସବୁ ବୁଲି ଆଇ ଥିଲେ।
ଆ ଖୁସିରେ ତାହେଲେ ବହୁତ ଖୁସିରେ ପାଳନ କରିଚ ରଜ।
ହଁ ଖାଇବା ପିଇବା ଭଲ ମନ୍ଦ। ବହୁତ ହେଇଥିଲା ଆର ବର୍ଷ ବି ଭ କହୁଛନ୍ତି ଏ ବର୍ଷ ଟିକେ ଭଲ ହେଇଥିଲା ଆର ବର୍ଷ ଆଉ ଟିକେ ଭଲ କରିବେ।
ଆଉ ଘରେ କଣ ପିଠା କରିଥିଲେ ଖାଇଚନ୍ତି?
ପିଠା ପୋଡ଼ ପିଠା କରିଥିଲେ ଚକୁଳି କରିଥିଲେ କାକେରା କରିଥିଲେ।
ଆଉ ତମର କୋଉ ପିଠା ବେଶୀ ପ୍ରିୟ?
ପଇଡ ପିଠା।
ପୋଡ଼ ପିଠା ଘରେ କିଏ କିଏ କରନ୍ତି?
ମା କର ବୋଉ କରେ ମିଶିକି କରନ୍ତି ଆଉ।
ହଁ ତାହେଲେ ପୋଡ ପିଠା ରଜରେ ସବୁଠୁ। ତମର ପ୍ରିୟ ଖାଦ୍ୟ କ ହେଇଛି ଆଉ।
ଆଜ୍ଞା ଆପଣଙ୍କ ଆଡେ ରଜ
ହଁ ଆମ ଆଡେ ରଜ ଏମିତି ମହୋତ୍ସବ ଆରମ୍ଭ ହେଇଥିଲା ଭଲ ଥିଲା ଏଇ ଯଉ କାଳବୈଶାଖୀ ଯୋଗୁରୁ ଟିକେ ବର୍ଷା ଇଏରେ ଟିକେ ଅସୁବିଧା ହେଲା ନହେଲେ ଖରା ତ ପ୍ରବଳ ହଉଥିଲା ଯେ ବାହାରକୁ ତ ବାହାରି ହଉନଥିଲା
ଆଜ୍ଞା।
ଉପର ବଳା ଯାହା ଭାବିଥିଲୁ ବୁଲାବୁଲି କରିକି ରଜ କାଟିବୁ ବୋଲି ଆଉ ସନ୍ଧ୍ୟା ବେଳକୁ କାଳବୈଶାଖୀ ଯେ ଆଉ ବେଶୀ ଭଲରେ ରଜ ଟି କଟି ପାରିଲାନି ଆଉ।
ଆଉ ଏଯଉ ଧାନ ଫାନ ଚାଷ ବର୍ଷା ସେଠୁ କଣ
ହଁ ଧାନ ସବୁ ତଳି ପଡିଲାଣି ଆଉ ବର୍ଷା କୁ ଅ ଅପେକ୍ଷା ଆଉ ତଳି ବି ଗଜାମରୁଡ଼ି ହବାର ସମ୍ଭାବନା ଟିକେ ଅଧିକ ଯଦି ବର୍ଷା ନ ହୁଏ ମୌସୁ ସୁମୀ ତ ଆସିକି ବି ଆସିି ନା ନି ଭଳିଆ। ତଳିରେ ପାଣି ନହେଲେ ମଡା ଯିବ ଆଉ ଏ- ତୁମର୍ ଚାଷ କାର୍ଯ୍ୟ କେମିତି କେତେ ବାଟ ଗଲାଣି?
ଚାଷ ତ ବର୍ଷା ବର୍ଷା ଜମା ନାହିଁ କା ଆଠ ଦଶ ଦିନ୍ ହେଲା ବର୍ଷା ନାହିଁ ତଳି ତ ସେମିତି ପକଉଚନ୍ତି ଶୁକିଲା ରେ ଆଉ। ତ ସବୁଆଡ଼େ ବର୍ଷା ହଉଚି ଏଇ ଆମ ଏରିଆରେ ବର୍ଷା ନାହିଁ। ଆଉ ବାଇରେ କଣ ଫସଲ- ଫସଲ ଲଗେଇଚନ୍ତି ସବୁ?
ହୁଁ- ବାଡିରେ ଚାଷ
ଆଜ୍ଞା।